ହାଲୋ।
ଆଉ କଣ କରୁଚ?
ଏଇ ବସିଥିଲି ଆଉ। ହଁ ଖାଇସାରିଲିଣି ଗୋଟେ ଭୋଜି ଥିଲା ଯାଇଥିଲି, ଖାଇକି ଆସିକି ବସ୍ଚି ଆଉ।
ଭୋଜିରେ ସବୁ କଣ କରିଥିଲେ ଖାଇଲ?
ହଁ ଭୋଜିରେ ଆମର ହେଇଥିଲା ସବୁ ଅରୁଆ ଭାତ ହେଇଥିଲା, ଡାଲମା ହେଇଥିଲା ଖ ଖଟା ହେଇଥିଲା, ଖିରି ଖାଇକି ଆସିଲୁ ଆଉ ସବୁ ସାଧା ହେଇଥିଲା ଆଉ।
ଆମର ବି ସେ ଆଜି ତ ମଙ୍ଗଳବାରରେ ସାଧା ସେ ଭାତ, ଡାଲି, ଶାଗ ଭଜା ଆଉ ପୁଟଳ ଆଳୁ ଭଜା କରିଦେଇଥିଲି। ଆଉ କଦଳୀ ଛୁଇଁ ଭଜା ହେଇଥିଲା ଆମ୍ବ ପାମ୍ପଡ ଏଗୁଡାକ ଖାଇଦେଲୁ ଆଉ।
ହଁ ଆମର ଘରେ ବି ଆଜି ପାମ୍ପଡ କରିଥିଲି ଭଜା କରିଥିଲି, ଏ ଛୁଆ ଯା ଗଲେନି ନା ଭୋଜିକି ଆମେ ଖାଲି ଗଲୁ। ତାଙ୍କର ମୋର ଖାଇକି ଆସିଲୁ ଛୁଆ ଘରେ ରହିଲେ ଛୁଆ ପଖାଳ କରିଦେଲି ଭଜା କରିଦେଲି ପାମ୍ପଡ଼ ଖାଇଲେ ଆଉ।
ଆଉ ସେପଟେ କେମିତି ବର୍ଷା ହଉଚି ନା ନାଇଁ?
ବର୍ଷା ହଉଥିଲା, ପର ଦିନ ହଉଥିଲା ହଁ ଆଜି କାଲି ହେଇନି କି ଆଜି ହେଇନି କାଲି ସକାଳେ ଟିକେ ଟିକେ ହଉଥିଲା ଆଉ ଦିନସାରା ହେଇନି। କିନ୍ତୁ ମେଘୁଆ ପାଗ ରଖିଥିଲା କାଲି ଆଜି ଟିକେ ଭଲ ପାଗ ଦେଇଚି ଖରାପ ପାଗ ବର୍ଷା ହେଇନି।
ଆ ଏପଟେ ବି ସେମ୍ତି
ଏଁ ଖରା କାଲି କିନ୍ତୁ ଟିକେ-ଟିକେ ବର୍ଷା ହେଇଥେଲା। ଆମ ପାଖ ଦିନ ଯାକ ରହିଲା। ଆଜି ବି ସେମିତି ସକାଳୁ ବର୍ଷା ଟିକେ ହେଇଯାଇଥିଲା। ତାପରେ ଦଶ୍ ଦଶଟା ଏଗାରଟା ବେଳୁକୁ ଜୋରେ ବର୍ଷା ଟିକେ ପକେଇଦେଲା ପୁଣି ଏବେ ଖରା ହଉଚି।
ଅ ହ ଏଇ-ଏଇ ପାଗ ଟା ଏମ୍ତି ହଉଚି ଆଉ, ଖାଲି ଖରା ବର୍ଷା ଖରା ବର୍ଷା ସେମ୍ତି ହବ ଆଉ, ମୌସୁମୀ ଆସିଗଲାଣି ଆଉ ଧାନ ଚାଷ ବାସ ହବ ଏଇନାକା ଆଉ।
ଆଉ-ଆଉ ତମର ଏପଟେ କେମିତି ଏ ଯୋଉ ବାଲିଯାତ୍ରା କରନ୍ତି, ସବୁ ଭଲ ହୁଏନା ଦେଖ?
ବାଲିଯାତ୍ରା ଆମର ବଢିଆ ହୁଏ, ବାଲିଯାତ୍ରା ଆମର ଡଙ୍ଗା ଭସା ଦିନଠୁ ଆରମ୍ଭ ହୁଏ ଡଙ୍ଗା ଭସା ଦିନରୁ ଆରମ୍ଭ ହେଇକି ଆମର ଆଠ ଦିନି ପୁରା ହବ ବାଲିଯାତ୍ରା। ଆଉ ସରକାର ବଢେଇ ଦିଅନ୍ତି ଲୋକଙ୍କୁ ଭିଡ ଦେଖିକି, ଆଉ କି ଲୋ କଙ୍କ ଯା ଭିଡ ଯାତ୍ରା ଭଲ ଦେଖିକି ହବାର ଦେଖିକି ହୁଁ ଲୋ ବ ସରକାର ବଢେଇ ଦିଅନ୍ତି ଆହୁରି ଗୋଟେ ଦିନ କି ଦି ଦିନ୍ ଏମ୍ତି ବଢେଇ ଦିଅନ୍ତି, ଆ ପ୍ରବଳ ଭିଡ ହୁଏ ସବୁ ଦିନିଷ ପଡେ, ଘରର ଯେ ଯେତେକ ସବୁ ଚଳନୀ ଜିନିଷ ସେଠି ସବୁ ପଡିବ। ମାନେ ଯାହା ଖୋଜିବ ସେଠି ପାଇବ। ଆଉ ବଢିଆ ଦୋଳିଠୁ ଆରମ୍ଭ କରି ବଢିଆ ହଏ, ବାଲିଯାତ୍ରା ମାନେ ବଢିଆ ସବୁ।
ଏଠି ବି ସେମ୍ତି ହଉଚି ଭୋନସରରେ, ଏଠି ଆମର କ ଏ ଏବେ ବର୍ଷେ ହେଲା ଏଇ ଯୋଉ ଦୟା ନଦୀ କୂଳରେ କରୁଚନ୍ତି। ଭଲ ହଉଛି ଆର ବର୍ଷ ଟିକେ କମ ଥିଲା। ଏ ବର୍ଷ ବି ଭଲ କରିଛନ୍ତି ଭଲ ସେ ସନ୍ଧ୍ୟାରେ ପୁରା ବଢିଆ ହଉଛି। ନଦୀ ପରା ନଦୀ ପଠାରେ ତ ହଉଛି ଏଟା ସବୁ ପ୍ରକାର ଦୋଳି, ଖାଇବା ବି ପଡୁଛି, ଆଉ ସବୁ ଜିନିଷ ବି ପଡୁଛି। ଆଉ ଭଲ ସବୁ କିଣା କୁଣି ପାଇଁ ବହୁତ ଲୋକ ହୁଅନ୍ତି ଭିଡ। ହୁଏ କଟ କଟ ଟିକେ ଯିବା ପାଇଁ ଦୂର ହୁଏ ଏଇଟା ଆମର ପାଖ ସେଥିପାଇଁ ବହେ ଲୋକ ଯାଆନ୍ତି ସେଠିକି। ଭଲ ଲାଗେ ସନ୍ଧ୍ୟା ଟାଇମରେ ବୁଲାବୁଲି କରିବା ପାଇଁ ଆଉ।
ହଁ ଆମର ଏଇ ଏଠି ତ ପୁରା ପ୍ରସିଦ୍ଧ ବାଲିଯାତ୍ରା ଆଉ ପ୍ରସିଦ୍ଧ ମାନେ ଡଙ୍ଗା ଭସା ଦିନଠୁ ଆରମ୍ଭ ହବ ଯେ ଆଠ ନଅ ଦିନ। ପୁରା ବଢିଆ ସେ ହୁଏ ଆମ ମୁଁ ତ ଦି ଦିନ ଯାଏ ଆମର ଗୁରୁବାର ଓଷା ସେତିକ ବେଳେ ପଡିଯାଏ ଆଉ। ଅଷ୍ଟମୀ ପଡିଯାଏ ମୁଁ ଟିକେ ବ୍ୟସ୍ତ ରହିଯାଏ ମୁଁ ଦି ଦିନି ଯାଇକି ବୁଲିକି ଆସେ। ଆ ଖାଇବା ତ ପୁରା ଦହିବରା, ଆଳୁଦମ, ଗୁପଚୁପ। ଚାଟେ, ସେ ଠୁଙ୍କା ପୁରୀଠୁ ଆରମ୍ଭ କରି ଦୁନିଆ ଖାଇବା ହୁଏ। ଖାଇବା, ଖେଳ, ଦୋଳିଠୁ ଆରମ୍ଭ କରି ଏଇଟା ପୁରା ଆମର ଓଡିଶା ପ୍ରସିଦ୍ଧ ଆଉ। ବାଲିଯାତ୍ରା ଆଉ।
ହଁ, ମୁଁ ତ କଟକରେ ଫେର। ପ୍ରସିଦ୍ଧ ବୋଲି ଶୁଣିଥିଲି ସବୁ ହୁଏ, ନାଚ ବି ହୁଏ, ଗୀତ ବି ହୁଏ ସେଠି। ଆଉ ଏଇ ବର୍ଷ କଣ ଆସିଥିଲା ମାଛ ଯଉ ଜଲପରି ବି ଆସିଥିଲା, ସେମିତିବି ଭଲ ହେଇଥିଲା ଆଉ।
ଜଲପରି ଆସିିଲା ଆର ବର୍ଷ ଆକୁଆରିୟମ ଆସିଥିଲା। ଆ ଆଉ ଯୋଉ ସବୁ ପ୍ରତିବର୍ଷ ନୂଆ ନୂଆ ସବୁ ଆସୁଛି। ଆଉ ସବୁ ବଢିଆସେ ହୋଉଛି ମେଲୋଡି ସବୁ ଫିଲ୍ମ ଷ୍ଟାର ଆସିଛନ୍ତି। ଆମର ବାହାର ଦେଶରୁ ସବୁ ବାହାର ରାଜ୍ୟରୁ ସବୁ ଆସିଥିଲେ ସବୁ ସବୁ ଗି ସିଙ୍ଗର ସବୁ ଆସିଥିଲେ ଆସିଥିଲେ ଯୋଉ, ହଁ ବାହାର ରାଜ୍ୟରୁ ଆସିଥିଲେ ଡାକା ହେଇଥିଲା ତାଙ୍କୁ ଷ୍ଟେଜ କରାହେଇଥିଲା ଆମର ସବୁ ଉଁ ଉଁ ମାନେ ନେତା ମନ୍ତ୍ରୀ ସବୁ ଯାଇଥିଲା, ସବୁ ବଢିଆ ସେ ହେଇଥିଲା ଆଉ ମେଲୋଡି ସବୁ ସଙ୍ଗୀତ କାର୍ଯ୍ୟକ୍ରମ ସବୁ ଫିଲ୍ମ ଷ୍ଟାର ମାନେ ବହୁତ ଆସନ୍ତି ଆଉ।
ଆଉ କଣ ଖାଆନ୍ତି ବା ବାଲି ଯୋଉ ଯା ଯାତ୍ରାରେ? ବାଲିଯାତ୍ରାରେ
ବାଲିଯାତ୍ରାରେ ସବୁ ତ ପଡେ ଗୁପଚୁପ୍, ଦହିବରା ଠୁଙ୍କାପୁୁରୀ, ଚାଟେ ଏ ଯୋଉ ଆଇସ୍କ୍ରିମ ତାପରେ ଆହୁରି ଯୋଉ ଉ କୋଲଡ୍ରିଙ୍କସ୍ ଆଉ ଆଉ ଗୋଟେ ଗୋଟେ ଆଉ ଗୋଟେ ବିଶେଷତ ଗୋଟେ ପାନ ବିକ୍ରିହୁଏ ସେ ପାନଟା ଖାଇଲେ ପାଟିରୁ ଖାଲି ଧୂଆଁ ବାହାରିବ ସେଇଟା ବିକ୍ରି ହୁଏ। ପାନଟା ସେଇଟା ଚୋବେଇଦବ ପାଟିରୁ ଖାଲି ଧୂଆଁ ବାହାରିବ ଆଉ ଗୋଟେ ଆଉ ଗୋଟେ ସବୁ ରଙ୍ଗୀନ ପ୍ରକାର ସବୁ ଯେମିତି ସବୁ ରଙ୍ଗୀନ ପ୍ଲେଟ୍ ଭଳିଆ ସବୁ ଚକଲେଟ୍ ଭଳିଆ ରଙ୍ଗୀନ ଚକଲେଟ ଯୋଉ ବିକ୍ରି ହଏ ସେଗୁଡାକ ଖାଇଲେ ପାଟିରୁ ଧୂଆଁ ବାହାରିବ ଏଇଗୁଡା ସବୁରେ ବା ବିକ୍ରି ହୁଏ। ପ୍ରତିିବର୍ଷ ସବୁ ନୂଆ ନୂଆ ନୂଆ ନୂଆ ପକାନ୍ତିଆଉ।
ହଁ ଏଠି ବି ସେମିତି ବିକ୍ରି ହୁଏ ବିସ୍କୁଟ ବିସ୍କୁଟରେ ବି କରନ୍ତି। ଏ ଖାଇଦେଲେ ପାଟରୁ ଧୂଆଁ ବାହାରିବ ନିଆଁ ଲ ପାନରୁ ନିଆଁ ବାହାରୁଥିବ। ସେ ପାନରେ ନିଆଁ ଲଗେଇକି ଲାଗେ ତମ ପାଟିରେ ପୁରେଇଦବ ସାଙ୍ଗେ ସାଙ୍ଗେ ଖାଇଦବ ଲିଭିଯିବ।
ହଁ ଗୋଟେ କ କପ ରେ ବିସ୍କୁଟ ଭଳିଆ ସେଇଟା ପାଟିରେ ପୁରେଇ ଦବ ଧୂଆ ବାହାରିବ। ପାନ ଗୋଟେ ପାଟିରେ ପୁରେଇ ଦବ ଧୂଆଁ ବାହାରିବ ଏମିତି ସବୁ ଆଉ।
ଆଉ କଟକ ରେ ତ ଫେମୋସ ଦହିବରା ଆଉ ଠୁଙ୍କା ପୁୁରି। ଆଉ ସେ ତାକୁ ବି ତାକୁ ବି ଖାଉଥିବେ ଆଉ।
ହଁ କୋବି ଯୋଉ କୋବି ଚିଲିକୋବି କୋବି କଷା। ଆ ଛେନା ତରକାରୀ ଠୁଙ୍କା ପୁରି। ଆଉ ଯୋଉ ଛୋଲେ ବଟର ଏଇଗୁଡା ସବୁ ଆଉ।
ଆଉ କୁଆଡେ ବୁଲାବୁଲି କରି ଯାଇଛନ୍ତି ଏ ବର୍ଷ?
ଆ ସେଇ ବାଲିଯାତ୍ରା ଏ ବର୍ଷ ରଜରୁ ରଜରେ ଟିକେ ଗାଁକୁ ଯାଇଥିଲି ଆଉ ଗାଁକୁ ଯାଇ ହେଲେ ଗାଁରେ ବଢିଆ ସେ ରଜ ହେଲା ଆଉ।
ଆମେ ବି ସେମତି ସେ ଗାଁ କୁ ଯାଇଥିଲୁ। ଭଲରେ ରଜ କଲେ ପିଲାମାନେ ସବୁ ଭଲ ଏ ବର୍ଷ କରୁଥିନି ରଜ ରେ ତ ଆଗରୁ ସେମିତି କଣ ରଜ କରୁଥିବେ ଏ ବର୍ଷ ରଜ ଅ ଅ ଅ ଉତ୍ସବ କରିଥିଲେ। ଦୋଳି ସବୁ ପ୍ରକାର ପଡ଼ିଥିଲା। ଆ ଛୋଟ ପିଲାଙ୍କ ପାଇଁ ପଡିଥିଲା, ବଡ ଲୋକ ବି ପାଇଁ ପଡିଥିଲା, ସବୁ ଖେଳ ବି କରିଥିଲେ। ଛୋତ ପିଲାଙ୍କ ପାଇଁ ବଡ ପିଲାଙ୍କ ପାଇଁ ଖେଳ। ତାପରେ ଖାଇବା ପିଇବା ବି ସବୁ କରିଥିଲେ ତାପରେ ସନ୍ଧ୍ୟାରେ ସବୁ ନାଚ ଗୀତ ସବୁ ବି କରିଥିଲେ ପ୍ରାଇଜ ବି ସେ ଶେଷ ପାଳି ରଜ ଦିନ ପ୍ରାଇଜ ଥିଲା ଆଉ ମଝିରେ ବର୍ଷା ଟିକେ ଯୋଉ ହେଇଗଲା ଟିକେ ର ହେଇ ପାଇିଲାନି ମୋର ପ୍ରଥମ ରଜ ଦିନ। ନହେଲେ ଆଉ ସବୁଦିନ ଭଲ ହେଇଛି ଆମର।
ହଁ ସେଇ ସେଇଭଳି ତ ଆଉ ରଜ ମହତ୍ସବ ଏଥର ଚାରିଆଡେ ହେଇଛି। ଆଁ ସବୁଆଡେ ହେଇଛି ଆମର ବି ହେଇଛି। ସବୁ ନାଚ ଗୀତ ପିଠା ପଣା ପୋଗ୍ରାମ କମ୍ପିଟିସନ ସବୁ ତ ହେଇଛି ଆଉ ଏଇ ବର୍ଷ ରଜ ମହ ସବୁ ଆଗରୁ ହଉନଥିଲା ଏଇ ବର୍ଷ ସବୁ ରଜ ମହୋତ୍ସବ କରିକି ଡାକି ଆକି ଉଁ ବଢିଆ ସେ କରିଛନ୍ତି ଆଉ ଦୋଳି ଫୋଳି କରି ପୁରା ଦମଦାର କରିଛନ୍ତି ପୁରା ରଜର ଏ ଥର ଆଉ ବର୍ଷା ହେଲେ ବି ବର୍ଷାକୁ ମାନି ନାହାନ୍ତି। ରଜ ପାଳନ ହେଇଛି।
ଆ ଆଉ ତାର ଆଉ ସମସ୍ତଙ୍କ ଘରକୁ ବି ଗେଷ୍ଟ୍ ଆସିଥିଲେ। ଏ ରଜ ରଜରେ ବୁଲିବାକେ ଆସଥିଲେ ରଜରେ ତା ପରେ ବିଭିନ୍ନ ପ୍ରକାର ବି ପିଠା ହେଇଥିଲା ଘରେ ଖାଇବା ପାଇଁ। ରଜର ତ ମେନ ପିଠା ହଉଛି ପୋଡ ପିଠା ପୋଡ ପିଠା ହେଇଥିଲା। ତାପରେ ତାପରେ ଚକୁଳି, ମଟର ତରକାରୀ, ତାପରେ ଇଟିଲି। ମ ମ ମ ମୁଆଁ ଏମିତି ବିଭିନ୍ନ ପ୍ରକାର ପିଠା ହେଇଥିଲା। ଆଉ ତରକାରୀ ଆଉ ସବୁ ଖାଇଲେ ତାପରେ ସାହି ପଡିଶା ସମସ୍ତଙ୍କ ଘରକୁ ଦିଆଗଲା ଆଉ ଏ ରଜରେ ତ ଭାତ ବେଶୀ ଖାଆନ୍ତିନି ପିଠା ବେଶୀ ଖାଆନ୍ତି। ପିଠା ଖାଇକି ଦୋଳି ଖେଳିବାକୁ ଯାଆନ୍ତି ଆଉ ଯେ ତାର ତାପରେ କଣ ସ୍ତ୍ରୀ ଲୋକ ଝିଅ ମାନେ କେହି ରୋଷେଇବାସ କରନ୍ତିନି ସବୁ ତ ପିଠା କରିକିନା ସେଗୁଡା ଖାଆନ୍ତି ପୋ ପିଲା ତ କାମ କରୁଚି ରୋଜଗାର କରୁଛି ଆଉ ପିଲାମାନେ ତ ବାହାରେ ବୁଲିଲେ ଖେଳିଲେ ବୁଲିଲେ ଆଉ।
ହଁ ଝିଅ ମାନେ କିଛି କାମ କରିବେନି, ଝିଅ କି ସ୍ତ୍ରୀ ଲୋକ ହଁ ବିଶେଷ କରି ଝିଅ ମାନେ ରଜରେ କିଛି କାମ କରନ୍ତିନି, ପଟା ଘଷା ବି କିଛି ହୁଏନି। ଶିଳ ରଖାଇ ଦିଆ ରଖେଇ ଦିଆଯାଏ ରଖି ଦିଆଯାଏ ପୂଜା ଯୋଉ ପୋଛା ପୋଛି ଧୁଆ ଧୁଇ କରିକି। ସିନ୍ଦୁର, ଚନ୍ଦନ, କଳା ମାରି କି, ବସୁମତୀ ସ୍ନାନ ଦିନ ଶିଳକୁ ଗାଧେଇ ଦିଅନ୍ତି ଆଉ ପୂଜା କରନ୍ତି ଆଉ।
ହଁ ସେଟା ବି ଏଠି ବି ସେମିତି କରାହେଇଥିଲା, ଆଉ ତାପରେ ସବୁ ପୂଜା କରିକି ତାଙ୍କୁ ଅଗଣାରେ ରଖିକି ପୂଜା କରନ୍ତି।
ହଁ ବସୁମତିସ୍ନା।
ଆଉ କଣ ତମର ସେଠି କଣ କରନ୍ତି ଆଉ?
ମୋର ସେଇ ରଜ ତିନି ଦିନି ତ ସେଇ ବୁଲନ୍ତି ଯାହା ସେଇ ସବୁ ପିଠା ପଣା ଖାଇକି ଦୋଳି ଖେଳନ୍ତି ସବୁ କମ୍ପିଟିସନନ୍ ତାଷ, କବାଡି, ବାଗୁଡି ସେ ଯୋଉ ସବୁ ଖେଳନ୍ତି। ସବୁ ଖେଳିକି ଏ ଯୋଉ ମ୍ୟୁଜିକ୍ ଚ୍ୟାର ଏ ସବୁ ଗୀତ ନାଚ ସବୁ ଖେଳି ଖାଳିକି ସବୁ ହଁ ଦୋଳି ସବୁ ଖେଳିକି ତାପରେ ତିନି ଦିନିଆକ ପୁରା ମଜା ମସ୍ତିରେ ପାଳନ କରନ୍ତି। ବସୁମତୀ ସ୍ନାନ ଦିନ ଶିଳ ଯୋଉ ରଖିଥାନ୍ତି ଶିଳକୁ ପୂଜା କରିଦିଅନ୍ତି ସକାଳୁ ଭୋରୁ ଉଠିକି ଗାଧେଇକି ହୁଁ ହଳଦୀ ଯୋଉ ଶିଳକୁ ନେଇକି ଶିଳପୁଆକୁ ନେଇକି ଜ ହଳଦୀ ରେ ଛେଚିକି ଗୋଟା ଖଣ୍ଡ ହଳଦୀ ବାଟିକି ସେଇ ହଳଦୀ କି ଗୁଣ୍ଡ କରିକି ତାକୁ ସେ ବାଟିକି ସେଇ ଶିଳକୁ ଧୋଇ ଦିଅନ୍ତି ହଳଦୀ ପାଣିରେ ହ ଚାରିପଟାଙ୍କ ହଳଦୀ ପାଣି ଛାଟି ଦିଅନ୍ତି କଳା ମାରି ଦିଅନ୍ତି ସିନ୍ଦୁର ମାରି ଦିଅନ୍ତି ଚନ୍ଦନ ମାରି ଦିଅନ୍ତି ତାପରେ ନାଲି କନା ଗୁଡେଇ ଦିଅନ୍ତି ପରେ ଯୋଉ ଆମ୍ବ ନଡିଆ ଆଉ ମୁଗ ଡାଲି କଦଳୀ ଏରେ ପୂଜା କରିଦିଅନ୍ତି ଆଉ ପୂଜା କରିକି ପାଣି ଛଡେଇ ଦିଅନ୍ତି ଆଉ। ଆ
ହଏ ଏଠି ବି ସେମିତି ସବୁ ପୂଜା କରିିଥିଲେ ଆଉ ସବୁ ଭଲ ବି ହେଲା। ହଉ। ଆଉ ତ ଆପଣଙ୍କର ସେଆଡେ ଦଶହରାରେ ଭଲ ଦୁର୍ଗା ପୂଜା ଭଲ କରନ୍ତି ନା?
ଦଶହରା ବଢିଆ ସେ ହୁଏ ଷଷ୍ଠୀ ଠୁ ମା ପୂଜା ପାଆନ୍ତି ଆଉ ଚଖୁଦାନ ପାଆନ୍ତି ଭ-ଭ ଦଶମୀ ଯାଏ ପୂଜା ପାଆନ୍ତି ଆଉ ଭସାଣି ଦିନ ବିସର୍ଜନ ହୁଅନ୍ତି ଆଉ।
ଏଠି ବି ସେମିତି ଭଲରେ ଦଶହରା କରନ୍ତି ଦୁର୍ଗା ପୂଜା ଷଷ୍ଠୀରୁ ଆରମ୍ଭ ହୁଏ। ଦଶ ଦ ଯୋଉ ଦଶମୀ ଯାକେ ଦଶମୀରେ ରାବଣ ପୋଡି ହୁଏ। ତାପରେ ଆମେ ସବୁ ଦିନ ବେଳା ଦେଖିବାକୁ ଯାଉ ସବୁ ଭଲରେ ହୁଏ ଆଉ।
ହଁ ହଉ।
ହଉ ଆଉ କେତବେଳେ କଥା ହବ ଆମେ।
ହଉ